ଛାଡେ ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ ଆଜ୍ଞା ନମସ୍କାର।
ହଁ।
କଣ କରୁ କଣ କରୁଛନ୍ତି ଆପଣ ଲିଖବେ ଏ ଲୋକାଲ।
ବସିଛି ଆପଣ?
ଏଇ ବର୍ଷା ପାଗ ଯେହେତୁ ହେଇଛି ଟିକେ ବର୍ଷା ବର୍ଷା ପକଉଥିଲା ସକାଳୁ ଏବେ ଟିକେ ଛାଡ଼ି ଯାଇଛି ଟିକେ। ଗାଁ ରେ ବୁଲାବୁଲି ଚାଲିଛି ଆଉ।
ଓହୋ।
ଆଉ ଆପଣଙ୍କ ବାର ସିଆଡେ କଣ ଖବର?
ଭଲ ଆପଣଙ୍କର ଏଟା କୋଉ ଏରିଆ?
ଆମର ଏଠି ଟିକେ କେଉଁଝରର ଜାଣିଥିବେ। କେଉଁଝରରେ ଆପଣ ଜାଣିଛନ୍ତି ଦାନ୍ତୁବାଣୀ ବୋଲି ଜଣେ ପୀଠ ଗୋଟେ ମାଙ୍କ ପୀଠ ଅଛି। ସେଇ ପାଖରେ ଅଛି ଟାଙ୍ଗିରାଆପାଳ ଗୋଟେ ଗୋଟେ ଗାଁଟେ ସେଇଠି ଆମ ଘର।
ଓହୋ।
ଆଉ ଆପଣଙ୍କ ଘର କୋଉଠି? ଓହୋ ତାହେଲେ ତ ଆଉ କଣ ଖାଇଲେଣି ନା ଖାଇନାହାନ୍ତି?
ହଁ ଖାଇଥିନି ଭାତ ଡାଲି ଆପଣ?
ଆମର ଟିକେ ଚିକେନ ହେଇଥିଲା ଆଉ ଚିକେନ ସହିତ ପଖାଳ ଭାତ।
ଆପଣ ଏବେ କଣ କରୁଛନ୍ତି?
ଏବେ ଟିକେ ସାଙ୍ଗମାନାନଙ୍କ ସହିତ ଭୋଜି ଚାଲିଛି ସାଙ୍ଗମାନେ ଚିକେନ ପକୋଡା ଟିକେ ତିଆରି କରୁ ଆଛନ୍ତି ମୁଁ ଆଡେ ବୁଲିକି ଟିକେ କଥାବାର୍ତ୍ତା ହଉଛି ଫ୍ରି ଟାଇମ୍ ରେ ଆଉ।
ଓହୋ ଆପଣ ଏବେ କଣ ପଢୁଛନ୍ତି ବୋଧେ
ମୋର ଏବେ ପ୍ଲସ ଟୁ ସେକେଣ୍ଡ ଇୟର ଚାଲିଛି। ଆଉ ଆପଣ?
ଓ ପ୍ଲସ୍‌ ଥ୍ରୀ ଶଇଲା।
ହଁ ତାହେଲେ ୟା ପରେ କଣ କରିବେ ବୋଲି ଭାବୁଛନ୍ତି କଣ ଜବ ଫପ୍ କରିବେ ନା କିଛି ନିଜର ବ୍ୟବସାୟ ଆରମ୍ଭ କରିବେ।
ଗାଁ ରେ ବୁଲିବି।
ଗାଁରେ ତାମାନେ ୟା ପରେ ଆଉ କିଛି କରିବାର ପ୍ଲାନ ନାହିଁ।
ନା
ଆଉ ଘରେ ବାପା ମା କି ଯେ କହୁନାହାନ୍ତି କିଏ ଆପରେ କିଛି ନ ପଢିକି ଗାଁରେ ବୁଲଦେ।
ନା କିଛି କହୁନାହାନ୍ତି।
ଆଉ ଆପଣଙ୍କ ଘରେ କିଏ କିଏ ରୁହନ୍ତି ଭାଇ ଭଉଣୀ କି ବାପା ମା କିଏ କିଏ ଏମିତି।
ମୋର ଭାଇ ତିନି ଜଣ ଭଉଣୀ ଚାରିଜଣ। ବାପା ମା ଅଛନ୍ତି ଆଉ। ଶ
ତାହେଲେ ପୁରା ମିଶିକି ପରିବାର ରହୁଛନ୍ତି ଆଉ।
ହଁ ଆପଣଙ୍କର
ମୋର ସେମିତି କହିବାକୁ ଗଲେ ସେଇ ଭାଇ ତିନି ଜଣ ଆଉ ଭଉଣୀ ଜଣେ ବାପା ମା ଆଉ।
ଓହୋ।
ଆଉ କେବେ ଆପଣ ଆପଣଭ ଭାଇ ଭଉଣୀ ଭିତରେ ମାନେ ଝଗଡା ଲାଗି ଏମିତି ଗେଲରେ ମାନେ ଲାଗାଲୁଗି
ନା ନା ଆମର ଏରା ଚଳେନିଁ।
ମାନେ କେହି କାହାକୁ କିଛି କୁହନ୍ତିନି।
ନା।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହୁଁ, ଆପଣଙ୍କର?
ହଁ ଆମର ସମସ୍ତଙ୍କର ଭଲ ଅଛି ଆଉ। ଆଉ ଏଥର ତ ର ଜ ଗଲା କଣ କେମିତି ସେଲିବ୍ରେଟ କଲେ ଟିକେ କହିବେ କି?
ରଜରେ ନଥିନି ମୁଁ ଭୁବନେଶ୍ଵରରେ ଥିଲି ଭୁବନେଶ୍ଵର।
ସେ ଭୁବନେଶ୍ୱରରେ କଣ କେମିତି ସେଲିବ୍ରେଟ କଲେ ଟିକେ କୁହନ୍ତୁ।
କାହିଁ କାହିଁ ସେ ରୁମ ରେ ରହି ରହି ଭୁବନେଶ୍ଵରରେ କଣ ସେଲିବ୍ରେସନ କରିମି।
ତାହେଲେ ଏଥିରେ କୁଆଡେ ବୁଲାବୁଲି କିଛି କରିନାହାନ୍ତି?
ନା, ଆ ଆପଣ?
ଆମର ଇଆଡ଼େ ଟିକେ ଅଛି ରେମାଳ ଡ୍ୟମ୍ ଅଛି ସାମୁକାନଦୀ ଡ୍ୟମ୍ ଅଛି, ଟିକେ ବୁଲାବୁଲି କରିକି ଆଉ ଏମିତି ରଜ ସେଲିବ୍ରେଟ କରିବା ପାଇଁ ବାଲିପାଳ ହଁ ଏମିତି ଟ କନ୍ତି ଖାଳିଆ ମେଣ୍ଢା ଏମିତି ନରସିଂହପୁର ଏମିତି ସବୁ ଅଛି ଆଉ।
ଆପଣଙ୍କ ଗାଁ ନାଁ ଟା କଣ?
ଆମ ଗାଁ ନାଁ ଟା କହିଲି ବା ଟାଙ୍ଗିରାପାଳ।
ଓ ହୋ।
ଆଉ ଆପଣଙ୍କ ଗାଁ ରେ କଣ କେମିତି ହାଲଚାଲ ବର୍ଷା ପାଗରେ ଟିକେ କହିବେ?
ଆମର ଇଆଡେ ମେଘ ନାହିଁ।
ମେଘ ନାଇଁ କଣ ଖରା ହଉଛି?
ହଁ।
ଆମର ତାହେଲେ ଇଆଡ଼େ ପୁରା ମେଘ ଆଉ।
କେଉଁଝର ଜିଲ୍ଲା ଜାଣ ମେଘ
ଆଜ୍ଞା।
ଆଉ କଣ କୁହନ୍ତୁ।
ଆଉ ଆମ ପ୍ଲସ ଥ୍ରୀ ମାନେ କଣ କେମିତି ପଢିଲେ ତିନି ବର୍ଷ କେମିତି କଣ କଟେଇଲେ ମାନେ କଲେଜ ଯାଇକିଇକି କଲେଜ ନ ଯାଇକି ପରୀକ୍ଷା ଫରିକ୍ଷା
କଲେଜ ଟୋଟାଲ କଲେଜ ଟୋଟାଲ ଯାଇନି ଖାଲି ପରୀକ୍ଷା ଦେଇଦେ।
ପରୀକ୍ଷା ଦେଇ ତାହଲେ ଯେତେବେଳେ ପରୀକ୍ଷା ଦେଇଗଲେ ଆପଣଙ୍କୁ ତମ ଲେକ୍ଚର ମାନେ କିଛି କହିଲେନି ପ୍ରିନ୍ସିପାଲ ଯିଏ?
କିଛି କୁହନ୍ତି ନାହିଁ।
ଆଉ ଆପଣ କୋଉ କଲେଜରେ ପଢୁଥିଲେ?
ଏଟା ଅଛି ଗୋଟେ ଏଠି କଲେଜ ଆପଣ ଜାଣିନାହାନ୍ତି। ଆପଣଙ୍କ ବାପା କଣ କରନ୍ତି?
ମୋ ବାପା ଜଣେ ଡ୍ରାଇଭର। ସିଏ ଗାଡି ଚଲାନ୍ତି ଆଉ।
ଓହୋ।
ଆଉ ଆପଣ ନା ଆପଣଙ୍କ ଘରେ କିଏ କଣ କରନ୍ତି ଚାକିରି ବାକିରି?
ମୋ ବାପା ଅଛନ୍ତି ଫାର୍ମର। ଏ ବିଲରେ କାମ କରନ୍ତି ଆଉ।
ଆଉ ଆପଣଙ୍କ ମାନେ ବଡ ଭଉଣୀ ନା ସେମାନେ ସବୁ ସାନ ଭଉଣୀ ଯୋଉ ଚାରି ଜଣ କହିଲେ। ସେ ସବୁ କଣ କରନ୍ତି?
ଭୁବନେଶ୍ଵର ରେ ଅଛନ୍ତି।
ତ ମାନେ ଜବ୍ କରୁଛନ୍ତି ଆଉ।
ହୁଁ।
ଆଉ ଆପଣଙ୍କ ଭାଇ?
ମୋ ଭାଇ ଏବେ ଜଷ୍ଟ ଏୟାରପୋର୍ଟରେ ଚାକିରି ଟା ପାଇଛି ହବ।
ହଁ ତାହେଲେ କେତେ କଣ ଦରମା ସବୁ ସେଠି ମିଳେ?
କେତେ ମିଳିବ ପ ପଚାଶ ରୁ ଷାଠିଏ।
ଓହୋ ତାହାଲେ ଭଲ ତାହେଲେ ଆପଣ ଖାଲି ଆପଣଙ୍କ ଘରେ ବୋଧେ ଆଉ ପଢାପଢ଼ି ନାହିଁ ଆପଣ ତାହେଲେ କିଛି ଚା ଚାକିରି ବାକିରୀ କରିବେନି ଖାଲି ଗାଁରେ ବୁଲିବେ।
ହଁ।
ଆଉ ରାତି ରୋଷେଇ ବିଷୟରେ କଣ କହିପାରିବେ ଆପଣଙ୍କ ଘରେ କଣ ହବ ରାତି ରୋଷେଇ?
ଘରେ ଜାଣିଥିବେ ନା ମୁଁ କେମତି ଜାଣିବି କଣ ରୋଷେଇ ହବ।
ଆଉ ଆପଣଙ୍କୁ କିଛି ରୋଷେଇବାସ ଆସେ?
ନା।
ଆଉ ଯେତେବେଳେ ସାଙ୍ଗମାନଙ୍କ ସହ ଭୋଜି କରନ୍ତି ଆପଣଙ୍କ ସାଙ୍ଗ ଭିତରେ କିଏ ସବୁଠୁ ଭଲ ରୋଷେଇଆ ମାନେ ଯିଏ ଭଲ ରୋଷେଇ କରିପାରେ?
ଅଛନ୍ତି ଜଣେ ଆମ ଶିବ ଦାଦା ପୁଅ ଜଣେ ଅଛନ୍ତି ସେ ଭଲ ରୋଷେଇ କରନ୍ତି।
ଓହୋ। ଆପଣଙ୍କୁ କେବେ କେହି କହିନାହାନ୍ତି ରୋଷେଇ କରତେ? ନା ଆପଣ କେବେ କରିନାହାନ୍ତି?
ନା ମୁଁ କରେନି କୁହନ୍ତି ଯେ ମୁଁ କରେନି।
ଓ ତାହେଲେ ଆପଣଙ୍କୁ ରୋଷେଇ ଆସେ ତ?
ନା ଆସେନି।
ଆଉ ଆପଣଙ୍କ ଆପଣଙ୍କ ଘରେ ସବୁଠୁ କାହାର ହାତ ରନ୍ଧା ବେଶୀ ଭଲ ଲାଗେ?
ବୋଉ।
ବୋଉ ବୋଉଙ୍କୁ କେବେ କହିଛନ୍ତି କି ବୋଉ ଆପଣଙ୍କ ହାତ ରନ୍ଧା ମତେ ବହୁତ ଭଲ ବୋଲି ଭଲ ଲାଗେ? ହ
ନା।
ଆଉ। କେବେ ମାନେ ଆପଣଙ୍କ ବୋଉ କି ବାପା ଆପଣଙ୍କୁ କେବେ ପାଟି କରିଛନ୍ତି କୋଉ କାମ ପାଇଁ?
ହୁଁ।
କଣ କୁହନ୍ତି?
କି କ୍ରିକେଟ ଖେଳିନେ ଟିକେ ପାଟି କରନ୍ତି ଆଉ ନହେଲେ କିଛି ନାହିଁ।
ହଁ ଆପଣ ତାହେଲେ କ୍ରିକେଟ ଭଲ ଖେଳନ୍ତି ବୋଧେ? କଣ ମାନେ କ୍ରିକେଟରେ ବ୍ୟାଟସ ମ୍ୟାନ ନା ବୋଲର ନା ଫିଲ୍ଡର କଣ? କ୍ରିକେଟ ଟା କେମିତି କଣ ଖେଳାଯାଏ ଟିକେ ତା ବିଷୟରେ କହିପାରିବେ?
କ୍ରିକେଟା ବଲ ବ୍ୟାଟ୍ ଧରିକି ଖେଳାଯାଏ କେମି ଖେଳାଯାଏ।
ମାନେ କୋଉ ଟାଇପ ର କେମିତି ଖେଳନ୍ତି କେତେ ଜଣ ଖେଳନ୍ତି କୋଉ ଟାଇପ ର ହୁଏ ସେ ଗେମ୍ ଟା ଟିକେ କହିପାରିବ ତା ବିଷୟରେ।
ଟୋଟାଲ ପଡିଆରେ ପନ୍ଦର ଜଣ ଥାଆନ୍ତି।
ଆଜ୍ଞା।
ସେଠୁ ଦି ଜଣ ଅମ୍ପେୟାର ଆଉ ଦି ଜଣ ବ୍ୟାଟସମ୍ୟାନ ବୋଲର ଏଗାର ଜଣ ଗୋଟେ ଟିମ ର ଇଏ
ଆଜ୍ଞା।
ସେଥିକ ତ ଆଉ କଣ।
ହଁ ଓ ତାହେଲେ ମାନେ ଯିଏ ୱିନର ହୁଏ ତାକୁ କଣ ଦିଆଯାଏ ନା ସେମିତି ଗାଁରେ ଖାଲି ଏମିତି ଖେଳାଯାଏ।
ପଇଶା ଟ୍ରଫି।
ତାହେଲେ ଆପଣ ଆପଣ ଜୀବନରେ କେତେ ଟ୍ରଫି କି ପଇସା ପାଇଲେଣି ଖେଳିକି।
ମୁଁ କେତେ ସତର ଅଠଟା ଟ୍ରଫି ଆଉ ସେଭଳିଆ ଦଶ
ବଲେ ଆପଣ କ୍ରିକେଟ ତାହେଲେ ଭଲ ଖେଳନ୍ତି।
ହଁ।
ୟାପରେ ଆଗକୁ କଣ ଭାବିଛନ୍ତି ମାନେ କ୍ରିକେଟ ରେ ଯିବା ପାଇଁ ନା ଆଉ କଣ କରିବେ।
କ୍ୟାମେରାମ୍ୟାନ୍।
କ୍ୟାମେରାମ୍ୟାନ୍। ତାହେଲେ ଆପଣ ଭଲ ସୁଟ କରନ୍ତି ବୋଧେ।
ହଁ।
ହଉ ହଉ। ତାହାଲେ ଆପଣଙ୍କୁ କେତେ ଜଣ ଚିହ୍ନିଚନ୍ତି ସେଇଠି ଢେଙ୍କାନାଳରେ।
ସବୁ ଚିନଚନ୍ତୀ।
ମାନେ କୋଉ ନାଁରେ ଚିହ୍ନିଚନ୍ତି ଫଟୋଗ୍ରାଫର ନାଁରେ ନା କ୍ରିକେଟର ନାଁ ରେ।
କ୍ରିକେଟର।
ହଉ ତାହେଲେ ଆପଣ ଫଟୋଗ୍ରାଫର ନାଁରେ ଏତେ ଫେମସ ନୁହେଁ।।
ନା।
ଆପଣଙ୍କ ପାଖରେ କଣ ଭଲ କ୍ୟାମେରା ଫ୍ୟାମେରା ସବୁ ଅଛି ମାନେ ଫଟୋ ସୁଟ କରୁଥିବେ ନା ମୋବାଇଲ ରେ।
ଆଣିବାର ହବ ଏବେ ଆଣିବାର ଅଛି ଏଇ ମାସେ ଭିତରେ ଆଣିବାର ଅଛି। କ୍ୟାମେରା।
ଓହୋ ତାହେଲେ କୋଉ କ୍ୟାମେରା ଆଣିବେ ବୋଲି କେତେ ମାସ କେତେ ଦାମ୍ ଭିତରେ ପଡିବ ସେ କ୍ୟାମେରା।
ଦେଢ଼ ଲକ୍ଷ।
ହଁ ସେ କ୍ୟାମେରାର କ୍ୱାଲିଟି ବିଷୟରେ କିଛି କହିପାରିବେ କି କିଛି ଜାଣିଛନ୍ତି।
ସୋନି ଜେଡ଼୍ ନାଇନି ଟେନ୍ ହଣ୍ଡ୍ରେଡ଼୍।
ଆଉ ତାର ଫଟୋ କ୍ଵାଲିଟି କେମିତି ମାନେ କେମିତି ପିକଚର ଆସିବ ସବୁ। ଫା କିି ଏମିତି ଫାଟିବ।
ସବୁ ସଫା ସୋନି ବା କ୍ୟାମେରା ସୋନି କ୍ୟାମେରା ଶୁଣି ନ କି?
ଶୁଣିଚି ଯେ କିନ୍ତୁ ତା ବିଷୟରେ ତୋ ଜାଣିନି ନା ଆପଣ ଯେହେତୁ କ୍ୟାମେରା ଆଣିବେ ଫଟୋଗ୍ରାଫର ଆପଣ ଜଣେ ଆପଣ ଜାଣିଥିବେ ସେ ସବୁ ବିଷୟରେ।
ହଁ ସେ ସବୁ ବିଷୟରେ ଜାଣିଚି ତ ସେଥିପାଇଁ ଆଣୁଚି।
ଓ ତାହେଲେ ଭବିଷ୍ୟତରେ ଆପଣ ଜଣେ ଫଟୋଗ୍ରାଫର ହବାକୁ ଚାହୁଁଛନ୍ତି।
ଆଜ୍ଞା।
ତାହେଲେ ଆପଣ ଭବିଷ୍ୟତରେ ଯଦି ଦିଟା ଅପସନ ଆସେ କ୍ରିକେଟର ଆଉ ଫଟୋଗ୍ରାଫର ଯଉଟା ହେଲେ ଗୋଟେ ଆପଣ କୋଉଟାକୁ ବାଛିବେ।
କ୍ରିକେଟ୍।
କ୍ରିକେଟ୍ ତାହେଲେ ଆଗକୁ ଆଇ ପିଏଲ୍ ଫାଇପିଏଲ୍ ଯିବାର ଅଛି ବୋଧେ ଆଉ।
ଆଇ ପିଏଲ ଏତେ ବି ଇଏ ବଡ ସ୍ୱପ୍ନ ନାହିଁ। ଗାଁ ଟିମ ରେ ଖେଳିଲେ ବହୁତୁ ଇଏ।
ଆଇ ପିଏଲ ଆ ଇ ପିଏଲ ରେ ଆପଣଙ୍କର କୋଉ ଗୋଟେ ଫେଭେରାଇଟ ଟିମ୍ ଥିବ?
ସି ଏସ୍ କେ।
ସିଏସ୍ କେ ତା ବିଷୟରେ କିଛି କହିପାରିବେ। ସିଏସ୍ କେ ଟିମ୍ ବିଷୟରେ ତାର ମାନେ କେମିତି କଣ ଖେଳ? ହଲ୍
ଆପଣଙ୍କର ଆଇ ପିଏଲ ରେ କୋଉ ଟିମ?
ମୋର ଆଜ୍ଞା। ମୁମ୍ବାଇ।
ଓପନିଂ କୋଉ ଦି ଜଣ କରନ୍ତୀ ଜାଣିଛନ୍ତି କି?
ଆପଣ ଆପଣଙ୍କ କଥା କୁହନ୍ତୁ। ଆପଣ ମାନେ ଚେନ୍ନାଇରେ ଏମିତି, ମାନେ କଣ ଜାଣିଛନ୍ତି ତା ବିଷୟରେ ଟିକେ କହିବେ?
କଣ ଜାଣିବାର ଅଛି ଆପଣ କହୁନାହାନ୍ତି?
ଆପ ଆପଣ କୁହନ୍ତୁ ମାନେ ସେ କେମିତି କଣ ଖେଳେ କଣ ଇଏ କରେ ସିଏ କରେ?
ତାଙ୍କ ପାଖରେ ପାଞ୍ଚଟା ଟ୍ରଫି ଅଛି।
ଧୋନି ନାଁ ଟିକେ ଆଇ ପିଏଲ ର ସିଏସ କେ ଟିମ ର ଫେମସ।
ଜାଣିଚ ଜାଣିଛନ୍ତି ତ।
ମାନେ ଆଉ କିଛି ତାରା ମହତ୍ଵ ଯୋଉଟା ଆଇ ପିଏଲ ରେ ତାର ମହତ୍ଵ ରେକର୍ଡ କରିଛି।
ରେକର୍ଡ ଯେତିକି ଅଛି ଆପଣ ଶୁ କହିନେ ଶୁଣି ପାରିବେନି।
ହଉ ଆଜ୍ଞା ଧନ୍ୟବାଦ। ଆପଣଙ୍କ ମୋ ସହ କଥା ହେଲେ ସେଥି ପାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍।
ହଉ ଧନ୍ୟବାଦ।